ଅଫ୍ସ
ହଉ
ହଁ କଣ କରୁଛୁ?
ସେଠି ଯାଇଥିଲି ଟିକେ ଜିମ୍ ଟିକେ ଯାଇଥିଲି।
ଓହୋ।
ହୁଁ ହୁଁ ଏବେ ଆସିଲି ସାଙ୍ଗେ ସାଙ୍ଗେ
ଓହୋ ସନ୍ଧ୍ୟା ଦେଲୁଣୁ?
ହଁ ସନ୍ଧ୍ୟା ମୁଁ ଦେଲିିନି ମୁଁ ଟିକେ ଆଜି ଗାଧୋଇନି ତ?
ଓ ହୋ।
ଦିନ ଯାକ ବର୍ଷା ହଉଥିଲା ଟିକେ
ହାଁ ହାଁ।
ହୁଁ ବର୍ଷା ହଉଥିଲା ଝପିରି ଝିପରି ଝିପରି ଝିପରି ହଉଛି ଯେ ମାନେ ବିରକ୍ତି ଲାଗୁଛି। ଏ ପୁରା କଣ କହିବି ଆଉ
ଶୀତ ବି ଲାଗୁଥିଲା ଆଜି।
ସି ତ ଲାଗୁନି ଶୀତ ଲାଗୁନି ଝିପିଝିପି ଝିପିଝିପି ଯୋଉ ବର୍ଷା ହଉଛି ନା ଜୋରେ ହଉଛି ନା ହାଲକା ହଉଛି ବୁଝିଲୁ? ତାରି ଭିତରେ ଗାଧେଇବାକୁ ଅବାଗିଆ ଲାଗୁଛି ଖାଲି। ହେଲା ପାଣି ପାାଗକୁ ଯିବାକୁ ବି ଇଚ୍ଛା ନଥିଲା ମୁଁ ସେଥିପାଇ ଗାଧେଇଲିନି ମୁଁ ସକାଳେ ଡାକିଦେଲି। ଖୁଡିକି ଖୁଡି ଠାକୁର ପୂଜା କରିଦେଲେ।
ହଁ।
ସନ୍ଧ୍ୟା ବେଳେକୁ ମୁଁ ଜିମରେ ଆସିଲା ବେଳକୁ ଏବେ ଏ ଆଦି ଦେଖା ହେଲା ଆଉ ଆଦିକି ଡାକି ଦେଲି, ମୁଁ କହିଲି ଆଦି ଆଇଲୁ ଟିକେ ଧୁପ ଦେଇଦବୁ।
ଓହୋ ସେ ଦେଇଦେଲା ନା?
ହୁଁ।
ମୁଁ ଏଇଠି ଛାତ ଉପରେ ବୁଲୁଛି ଆଉ ଆମର ଜାଣିଛୁ ଯୋଉ ମା ଲଗେଇଥିଲା ଯୋଉ ଗଛ ହେଲା ଆଜି ସାଢେ ଚାରିଟା ବେଳକୁ ଉଠିଲା ବେଳକୁ ଟିୟୁସନ ଛୁଆ ମା ର ଆସିକି କହିଲେ କି ତମ ଛ ଛାତ ଉପରେ ବସିିକି ମାଙ୍କଡ଼ ସବୁ ଗଛ ଖାଉଛି ଏଥୀକା ହେଲା ଆସିକି ଦେଖ ଆସିକି ଦେଖିଲା ବେଳକୁ ସେ ମା କାକୁଡ଼ି ଗଛ ଜହ୍ନି ଗଛ କଣ ଲଗେଇଥିଲା ତାର ପତ୍ର ସବୁ ଦୁଇଁ ଖାଇ ଦେଇଛି। ଆଉ ମଲ୍ଲି ଗଛ ଯୋଉ ଲଗେଇଥିଲା ତାର ବି ପତ୍ର ଦୁଇଁ ଖାଇ ଦେଇଛି।
ହୁଁ।
ଗୋଟି ଖିଆ ମାଙ୍କଡ଼ ଟା ପଲ ବି ନୁହେଁ ଗୋ ଟିକେ ମାଙ୍କଟା ବିଛିଡି ଯାଇଛି ତା ପଲର ଟି ଆସିକି ଇଏ କ ଖାଇ ଦେଇଛି।
ହୁଁ ହୁଁ।
ଖାଇ ଦେଇକି ଯାଇଛି ହେଁ କଣ କହିବ। ଆଉ ଖାଇଥିଲୁ କଣ?
ମୁଁ ଆଜିବା କାଲିର ରୁଟି କରି ଚୁଲି ବହୁତ ହେଲା। ମୁଁ କହିଦେଇଥିଲି ବାର ତେର ପଟ ଭଳିଆ କରି ଦେଇଥିଲି ରୁଟି କାଲି ରାତିରେ ହେଲା, ରୁଟି କି ଭେଣ୍ଡି ଭଜା କରିଥିଲି ଭେଣ୍ଡି ଭଜା ସୋସାଇଟିରୁ କ୍ଷୀର ଆଣିଥିଲି ଅଳ୍ପ ସକାଳେ।
ହଁ।
ସେଇଟା ଥିଲା, କ୍ଷୀର କ୍ଷୀର ଟା ସିଜେଇ ଦେଲି। କ୍ଷୀର, ରୁଟି, ଭେଣ୍ଡି ଭଜା କରିଥିଲି ରାତିରେ ଖାଇଦେଲି ବୁଝିଲୁ। ତାପରେ ସକାଳ ଓଳି ଜିମ୍ ଗଲି ଜିମ ରେ ବସି ବସି ବର୍ଷା ବର୍ଷା ଯେମିତି ଜୋରରେ ପକେଇଲା ଜିମରୁ ଆଉ ଜଲଦି ଆସି ପାଇଲିନି। ଜିମ୍ ରୁ ଆଇଲା ବେଳକୁ ସାଢ଼େ ଆଠଟା ନଅଟା।
ହୁଁ।
ସାଡୁ ଆସକି ବ୍ରସ କରିକି ମୋ କାମ ସାରିକିରି ସବୁ
ହୁଁ।
ହୁଁ ଫୁଣି ଭେଣ୍ଡି ଭଜା ଥିଲା ଅଳ୍ପ ଆଉ ଭେଣ୍ଡି ଭଜାକୁ ରୁଟି ତିନି ପଟା ଖାଇଦେଲି ପେଟ ଫୁଲ୍ ହେଇଗଲା ପୁଣି ରୁଟି ବଳିଲା ରାତିରେ ଖାଇଦେଲି ରୁଟି ଚାରିପଟ। ଏଇନା ଖାଇଲି ତିନି ପଟ କେତେ ପଟ ହେଲା ସାତ ପଟ ପୁଣି ବଳିଲାଣି ପାଞ୍ଚ ପଟ।
ହଉ ହଉ।
ହେଲା ପୁଣି ତାକୁ ଖାଇବି ନା ନାଇଁ ଆଁ। ତାକୁ ପୁଣି କଣ କଲି ନା ଦି ପରେ କରିଦେଲି ରୁଟୁ କରିଦେଲି ଭାତ ଫାତ କିଛି କଲିନି, କାଇଁ କିନା ବର୍ଷା ପାଗଟା ବି ଥିଲା ଟିକେ ଚଟପଟା ଚଟପଟା ଟିକେ ଟମାଟୋ ସସ୍ ଟା ପକେଇଦେଲି। ଚିଲି ସସ୍ ଟା ପକେଇ ଦେଇକିରି କରିଦେଲି ଆଉ ରୁଟି ଉପମା କରିଦେଲି ବଢିଆ ଲାଗିଲା ଖାଇଦେଲି ପେଟ ଫୁଲ। ଭାତ ଅଛି ରାତିରେ ଖାଇଦେବି ଆଉ ହ।
ଓହୋ କଣ କେତେ ଦିନ ପାଇଁ ବସେଇଚ କି?
ଭାଇ ଭୋଟି ଦେଇନି ହିଁ ହିଁ।
ହଉ ଆଜି ପାଇଁ ଆଜି ପାଇଁ ଖାଲି।
ଉଁ
କାଲି ଆଉ ଖାଇ କାଲି କରିଦେଲୁନି ପଖାଳ ଖାଇଦେଇଥାନ୍ତି ତ।
କାଲି ନା କାଲି କରି ଖାଇ ପଖାଳ କାଲି ପଅର ଦିନ ଖାଇଥିଲି ପୁଣି ତାପର ଦିନ ଖାଇଥିଲି। ହେଲା କାଲି ଦି ଦିନ ଦିଇ ଥର ପଖାଳ ଖାଇଛି ସକାଳେ, ଦିପହରେ।
ହଁ।
ଆଉ ଆଜି ଆଉ କାଲି ଆଉ ଖାଇବିନି ପଖାଳ କାଲି ଭାତ ରାନ୍ଧିକି ଖାଇବି।
ଓହୋ ଥଣ୍ଡା ମଣ୍ଡା ହଉଚି ବୋଧେ?
ଥଣ୍ଡା ଫଣ୍ଡା କିଛି ନାହିଁ ବୋ ଥଣ୍ଡା ହଉଚି ଆଉ ତମେ କଣ ଖାଇଥିଲ?
ମୁଁ ମୁଁ ସକାଳେ ଖାଇଥିଲି ଗଜାମୁଗ ହରିକା ଗଜାମୁଗ ଆପୁଲ।
ହୁଁ
ହେଲା। ତାପରେ ତାପରେ ଖାଇଥିଲି ରୁଟି ଡାଲମା ଏ ରୁଟି ଡାଲମା କହୁଛି ଯୋଉ ପିଠା ମା କରି ଥ ଚକୁଳି ପିଠା ଆଉ କାଲିର ଡାଲମା ଥିଲା କାଲି ସୋମବାର ହେଇଥିଲା ନା। ତ କାଲିର ଡାଲମା ଥିଲା ତାକୁ ଡାଲମା ଲଗେଇ ଖାଇ ଦେଇଥିଲି। ଏଗାରଟା ବାରଟା ପାଖାପାଖି ତାପରେ ଗୋଟେ ଦିଟା ବେଳକୁ ଖାଇଲି ପଖାଳ ଖାଇଲି ଆଉ ପଖାଳ ସାଙ୍ଗରେ କଣ ପଖାଳ ସାଙ୍ଗରେ ଆଉ ମନେ ନାହିଁ ପଖାଳ କଣ ଖାଇଛି ତୁ ପଖାଳ ଖାଇଛି।
ପଖାଳ ତ ଖାଇଚୁ ଆଉ ଗୋଟାଏ ତ ପେଟକୁ ତ ଯାଇଚି ପ ପଖାଳ ଆଉ ସେଇ ଜିନିଷ ଟା ମନେ ଅଛି ତା ଶାଖା ପ୍ରଶାଖା ଯାଉ ନଯାଉ
ହଁ ବା ସେଇଆ ଆଉ ମନ ନାଇ କଣ ଖାଇଚି ଆଉ।
କିଏ ଆସିବୁ ର ରଥଯାତ୍ର ଟାଇମ କୁ
ଆଁ ଭାବିଚି ଦେଖିଆ ଯିବି ସାଙ୍ଗମାନେ ସାଙ୍ଗ ମାନେ ତ ଛାଡେ। ସେ ପଳେଇ ପାଳେଇ ଗଲାଣି।
ଗଲେ ଯାଇପାରିବନି ଯଦି ଯିବ ତ ହୋଟେଲ ନେଇ ତମକୁ ରହିବାକୁ ପଡିବ ବୁଝିଲୁ।
ହେ ନା ଯିବ ଯିବ ଆସିବ।
ଜାଣିପାରିବନି ଯାଇପାରିବନି କାହିଁକିନା ଏ ବର୍ଷ ଏ ବର୍ଷ ସ୍ନାନ ପୂର୍ଣ୍ଣିମା ରୁ ଯେତିକି ଜାମ୍ ହେଇଚି
ହଁ।
ତାର ବହୁତ ଜାମ ହବ। ମାନେ ପୁରୀରେ ଲୋକ ଠିଆ ଇ ଠିଆ ବି ହେଇପାରିବେନି ମାନେ ସବୁ ବର୍ଷ ଲୋକ ଚଲା ବୁଲା କରିପାରନ୍ତି ଏ ବର୍ଷ ବହୁତ ବହୁତ ଆସିଛନ୍ତି ବାହାର ଟୁ ବି।
ଓହୋ। ଆରେ ଆର ବର୍ଷ ଆମେ ଯାଇଥିଲୁ ସାଙ୍ଗ ହେରିକା ହେଲା ଚାରିଜଣ ଯାଇଥିଲୁ ଟ୍ରେନରେ ଯାଇଥିଲୁ।
ହୁଁ।
ହେଲା କଲେଜ ସାରିକି ଟ୍ରେନରେ ଗଲୁ ଏଗାରଟାରୁ ବସିଲୁ ଟ୍ରେନ ଯେ ଆମେ ପହଞ୍ଚିଲୁ ଯାଇକି। ପାଞ୍ଚ୍ ଟା ରେ ହେଲା ଛଅ ଘଣ୍ଟା ଲାଗିଲା ଟ୍ରେନରେ ପହଞ୍ଚିବାକୁ। ଆରେ ଭା ଆବେ କଥା ଟା କଣ କହିଲୁ ନା ନା କଥା ଟା କଣ କହିଲୁ ଯୋଉ ସେତେବେଳେ ସେ ଟ୍ରେନ୍ ଟା ଏ ଯୋଉ ପୁରୀ ଯୋଉ ମାନେ ନର୍ମାଲ ସେ ନର୍ମାଲ ଟ୍ରେନ ଟା ନୁହେଁ ତାକୁ ଟା ତାର ନା ଯୋଉ ଇଏ ଟାକୁ ତା ରୁଟ୍ ଟାକୁ ଡାଇଭର୍ଟ କରିକି ଆଣିଥିଲେ ପୁରୀକୁ। ବୁଝିଲୁ ଲୋକ ହେତେବେଳେ ବହୁତ ଆସୁଥିଲେ ନା ସେଥିପାଇଁ ଆଣିଥିଲେ। ତ ସେହି ଟ୍ରେନଟା ପୁରା ପକେଇ ପକେଇ ପକେଇ ଆସିଲା ଯେ ପୁରା ଆସିକି ଛଅ ଘଣ୍ଟା ଲଗେଇ ଦେଲା ପହଞ୍ଚିବାକୁ।
ଆସିକି ତା ବି ସୁନା ବେସ। ଦିନ ଆଇଥିଲୁ ହେଲା ସୁନା ବେଶ ଦିନ ଆସିକି ରାତିରେ ସେଦିନ ପୁରୀ ମେନ୍ ବିଚରେ ରହିଲୁ। ମେନ୍ ବିଚରେ ସେଇଠି ଟିକେ ବସା ଉଠା କରିକି ସୁନାବେଶ ଦେଖିକି ଆଇଲୁ।
ସୁନା ବେଶ ସୁନ ବେଶ ତ ଦେଖିଥିଲ ତମେ ଆର ବର୍ଷ।
ହଁ ଦେଖିଥିଲୁ ବା।
ମୁଁ ଦେଖିପାରିଲି ସିନା ଯାଇଥିଲୁ କିନ୍ତୁ ଦେଖିପାଇଲୁନି ପ୍ରବଳ ଜାମ ଥିଲା ବଡଦାଣ୍ଡ ଦେଖିପାଇଲୁନି। ମେ ସି ବିଚ ପଳେଇଲୁ ସମୁଦ୍ର କୁଳ ଯାଇକି ବସିଲୁ ବସି ବସି ବସି ବସି ସେଇଟା ସବୁ ଯାଇଥିଲି ଯୋଉ ସାଙ୍ଗରେ ସବୁ। ତାଙ୍କର ମଦ ଚିକେନ ଯାହା ଥିଲା ସବୁ ଖାଇଲେ।
ଓହୋ।
ଯୋଉମାନେ ସବୁ ଖାଇଥିଲେ ସେମାନେ ସବୁ ଠାକୁର ଦର୍ଶନ କରିବାକୁ ଗଲେନି। ହଁ ଯୋଉ ଗୁଡା ସବୁ ଯାଇଥିଲେ ପୁଣି ଯାଇଥିଲେ ନା ମନା କରିଥିଲେ ଆମେ ଯିବୁନି ସବୁ ହେଲା। ଫିର୍ବି ଯାଇଥିଲେ ସବୁ ହେଲା ଏଇଆ ଠାକୁରଙ୍କୁ ତ ଛୁଆ ଛି ନାଇଁ ଦୂରରୁ ଠିଆ ହୋଇ ଦର୍ଶନ କଲୁ ଆମେ ସବୁ କିନ୍ତୁ ମାନେ ଭୋର ଆଳତୀଟା ଚାଲିଥିଲା ଆମେଯେତେବେଳେ ଯାଇଥିଲୁ।
ଓହୋ।
ଭୋରୁ ଭୋରୁ ବର୍ଷା ହାଲକା ହାଲକା ପକଉଥିଲା ଆଉ ଆଳ ଆଳତିଟା ଚାଲିଥିଲା ମସ୍ତ ଲାଗିଲା।
ଓହୋ। ତାପରେ ଆସିଲ ନା କଣ ସ
ତାପରେ ସକାଳୁ ସକାଳୁ ଆସିଲୁ ଆଉ।
ଓ ଆମେ ବି ସେମିତି ସକାଳୁ ଟ୍ରେନ ରେ ଆସିଲୁ ଟ୍ରେନ ଆସିଲା ବେଳକୁ ତିନି ଘଣ୍ଟା
ଘରେ କିଛି କହିଲେନି ଘରେ କିଛି କହିଲେନି।
ଘରେ କହିକି ଯାଇଥିଲୁ ନା ଘରେ କଣ ନ କହିକି ଯିବି ଏତେ ବାଟ। କହିଥିଲି କି ଟ୍ରେନରେ ଯାଉଛି। ସେ କହିଥିଲି ଆମେ ହୋଟେଲ ରେ ରହିଲୁ ବୋଲି କିନ୍ତୁ ହୋଟେଲ ରେ ରହିନଥିଲୁ।
ସି ବିଚିରୁ ସମୁ୍ଦ୍ର କୂଳରେ ବସି ବସି ଟାଇମ୍ ଗଲା।
ହଁ ସେଛଇ ଯୋଉ କ ସି ବିଚରେ ବଇଥିଲୁ ଯେ ବର୍ଷା ଗୋଟିଏ ହେଲେ ଯେ ଦିଟା ସାଢେ ଦିଟା ରାତିରେ ହେଲା ଟିକେନା କୁ ଟିକେ ନିଦ ଆଖିରେ ଟିକେ ଲାଗିଛି ହେଲା ଘୁମଉଥିଲୁ ସେଇଠି ବସେଇକି ସାଙ୍ଗମାନେ ସବୁ
ବାରଟା ଦିଟା ହେଇଗଲା ମାନେ ସମୁଦ୍ର କୁଡ ସବୁ ଅର୍ଭୁତ ଅ-ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇବୁ ବୁଝିଲୁ।
ହଁ ଛାଡ ଛାଡ କହନା କହିପାରିବିନି ଆଉ ଶୁଣୁନୁ ବର୍ଷା ଆଇଲା ହଁ ଦେଖିଛି ଆଉ କଣ କହିଲୁ ବର୍ଷା ଆଇଲା ଦିଟା ସାଢେ ଦିଟା ରାତିକୁ ଯେ ଭାଇ ସବୁ ପାମ ଯ ପାଲ ନେଇକି ଯାଇଥିଲୁ ସବୁ ପାଲ ଫାଲ ଧରିକି ଦୌଡିଲୁ ଗୋଟେ ହେଇଯୋଉ ଚା ଦୋକାନ ଶୁନଥାଏ ସେଇ ବିଚ୍ ରେ ହେଲା ସେ ତା ଚାହା ଦୋକାନ ତଳକୁ ପଳେଇଲୁ ସେ ଚା ଦୋକାନ ବି ଖୋଲା ସେ କଣ ରାତି ବାରଟା କଣ ବାରଟାକୁ ସବୁ ରାତି ଯା ଖୋଲା ରହିକି କଣ କେଜାଣି ସୋ ଲୋକ ସେଠି ଠିଆ ହେଇକି ଚା ଫା ପିଉଛନ୍ତି ବଢ଼ିଆ ଥଣ୍ଡା ଥଣ୍ଡା ଆମେ ଏଇଠେ ଦୁଇଟା ଚା ମାରିଦେଲୁ
ହୁଁ।
ମସ୍ତ ଲାଗିଲା। ତାପରେ ସ ହଁ ତାପରେ ସକାଳ ଆଠଟାରୁ ଆଠଟାରୁ ଆସିକି ପୁରୀ ଟ୍ରେନ ରେ ବସିଗଲୁ ଆସିକି କଟକରେ ପହଞ୍ଚିଲୁ ଏଗାରଟାରେ। ତିନି ଘଣ୍ଟାରେ। ନର୍ମାଲ ଟାଇମ ରେ।
ହଁ ହଁ।
ଏଇ ଯଦି ଏବେ ଚାଲିଛି ନା ଏଇ ଯୋଉ ପିଜି ଆଡମିସନ ହେରିକା ସବୁ ଚାଲିଛି। ହେଲା। ଏକାଟିଆ। ପିଜି ଆଡମିସନ ସବୁ ଚାଲିଛି ନା?
ହୁଁ ହୁଁ।
ହେଲା। ପିଜି ଆଡ଼ମିସନ୍ ସରିଗଲେ ଭାବିଛୁ ମୋର ମୋ ସାଙ୍ଗର ଯିବୁ ବୋଲି। ଯଦି ହୁଏ ତ ସୁବିଧା। ନହେଲେ ଦେଖିଆ। ପରେ। ରଥଯାତ୍ରା ସରୁ ଯିବା।
ହଁ।
ଏବେ କାହିଁ ପୁରୀକୁ ବହୁତ ଲୋକ ଆସଛନ୍ତି ମାନେ ଆଗଠାରୁ ବହୁତ ଅଧିକ।
କାହା ପାଖକୁ ଯାଉଥିଲୁି ସେଇଟା ଭାବିବା ଦରକାର ନା।
ଆରେ ନା ଆରେ ଲୋକ ମୁଁ ଭାବୁଛିୁ ବୋଧେ ଲୋକ ଯେତିକି ଆସୁନାହାନ୍ତି ଠାକୁରଙ୍କ ପ୍ରତି ମାନେ ଭକ୍ତିଭାବ ନେଇକି ବେଶୀ ଆଉଛନ୍ତି ଫଟୋ ଉଠେଇକି ଷ୍ଟାଟସ ଦବା ପାଇଁ ଷ୍ଟୋରି ଦବା ପାଇଁ। ବୁଝିଛ?
ହଁ।
ଫେସନ ହେଇଗଲା ଇଁ ଗୋଟେ।
ନାଇଁ ବାବୁ ଆମର ସେ ଯୋଉ ଫେସନ ଟା ତ ଯୋଉ କହିଲୁ ସେଟା ଆମର ଇଣ୍ଡିଆ ଲୋକ ଆସୁଛନ୍ତି ମାନେ ଆମର ଭାରତର ଲୋକ ହେଲା। ଆଉ ବାହାର କଣ୍ଟ୍ରି ବାହାର ଦେଶରୁ ଯୋଉମାନେ ସବୁ ଆସୁ ଛନ୍ତି ସେମାନେ ପ୍ରପର ପୁ ପୁରା ପ୍ରପର ଦେଖିଲେ ତାଙ୍କ ଆ ଖି ଲୁହ ଛଲଛଳ ହେଇଯାଉଛି।
ମାନେ ସେମାନେ ଲାଗୁଛି ହଁ ଭାଇ ଏମାନେ ଆଇଛନ୍ତି ଦେଖିବାକୁ ତାଙ୍କୁ ଖାଲି।
ତାଙ୍କୁ ଦେଖ ଦେଖିବାକୁ ପାଇବୁ କେବଳ ବଡ ଦାଣ୍ଡରେ ରେ ପାଇବୁ। ସି ବିଚ ରେ ତାଙ୍କୁ ଦେଖିବାକୁ ପାଇବୁନି ତାଙ୍କୁ ଜମା ସେଇ ଟାଇମରେ।
ହଁ ତାପରେ ଆଉ ଗୋଟେ କଥା କଣ କହିଲୁ? ଏ ଯୋଉ ବାହାର ଲୋକ ଯୋଉ ବାହାର କଣ୍ଟ୍ରିରୁ ଯୋଉ ବି ଆସୁଛନ୍ତି ଦେଶରୁ ଲୋକ କ ହେଲା ତାଙ୍କ ପାଇଁ ତ ପୁରୀ ଭିତରେ ପଶିବା ମନା ନା। କାରଣ ସେମାନେ ହିନ୍ଦୁ ଧର୍ମର ନୁହେଁ। ଯେହେତୁ ପୁରୀ ଭିତରେ ଖାଲି ହିନ୍ଦୁ ଧର୍ମ ହିଁ ଲୋକ ପଶିପାରିବେ ତ ସେମାନଙ୍କ ଦେଖିବା ଟାଇମ ହେଲା ଏଇ ରଥଯାତ୍ରା ଟା କାରଣ ସେତିକି ବେଳେ ସେ ଠାକୁର ଆାଇଥିବେ ବାହାରକୁ ସେ ଦେଖିବେ ତାଙ୍କୁ ର
ନାଇଁ ଫରେନର ମାନଙ୍କୁ ବି ଆଲାଉ ରହୁଛି ଫରେନର ମାନଙ୍କୁ ଆଲାଉ ରହୁଛି। ଏଇଆ ଆଙ୍କୁ ଆଲାଉ ଚାଇନିଜ ମାନଙ୍କୁ ଆଲାଉ ରହୁନି ହେଲା। ରଷିଆ ତାପରେ ଆମେରିକା ଲୋକଙ୍କୁ ଆଲଉ ରହୁଛି। ରଷିଆ ଲୋକ ତ ଯାଉଛନ୍ତି ମନ୍ଦିର ଭିତରକୁ। ଫରେନର ତ ଯାଉଛନ୍ତି ଭିତରକୁ। ଏଇଆ ଚାଇନିଜ ଲୋକ ଗୋରାଙ୍କୁ ଭିତରୁ ଆଲାଉ କରୁନାହାନ୍ତି। ବୁଝିଲୁ। ହୁଁ
ଭଏସ୍‌, ହଁ ବା ରହିଗଲୁ। ହଁ। ଓହୋ। ହଁ କହୁନୁ।
ଆସୁଛି ଟି।
ହଁ ହଁ ଆଉଛି।
ହଁ, ମୁଁ କହିଲି ଆଉ କଣ ଗେମ୍ ଫେମ ଖେଳିଥିଲ।
ହଁ ଖେଳିଥିଲି ଆଉ।
ହଁ ହଁ, ହଉ ତାହେଲେ ରହ ଟିକେ, ମୋର କାମ ଅଛି ମୁଁ କରୁଛି ପରେ ଆଉ।
ହଁ ହଁ
ହଁ